ହେଲୋ।
ହେଁ ସାଉଣ୍ଡ ଏମିତି ଶବ୍ଦ ହଉଛି।
ରେ ଓଁ ଆଳତୀ ହଉଛି ନାଁ।
ଓଁ ହଁ ବହୁତ ଜୋରସେ ଶୁଣା ଯାଉଛି।
ହଉ ଠିକୀ ଅଛି କରୁଛୀ ତମେ ବା।
ଓଁ ହଁ ଏ ସନ୍ଧ୍ୟା ଆଳତୀ ବୋଧେ ନାଇଁ?
ହୁଁ ହୁଁ ହୁଏତ ପ୍ରତ୍ୟେକ ଦିନ ହୁଏ।
କୁଆଡେ ସେ? ଘରେ ଆଉ ଅଛି ନାଁ ମନ୍ଦିରରେ? ନାଁ ଆଛା ମନ୍ଦିର ଯାଇଛ କି ସନ୍ଧ୍ୟାବେଳେ?
ସରିଗଲା କଣ କହିଲ?
ମୁଁ କହିଲି ମନ୍ଦିର ଯାଅ କି ସନ୍ଧ୍ୟାବେଳେ?
ନାଁମ ମୁଁ ସେମିତ ଭକ୍ତିଆ ନୁହଁ।
ଆଉଁ।
ନେ୍ଭର ନାଁ ତୁମେ ଯାଅକି?
ଆଁ ସନ୍ଧ୍ୟାବେଳେ ତ ଯାଏନି କିନ୍ତୁ ମନ୍ଦିର ଯାଏଁ। ଟିକେ ଆମ ଘରଠୁ ଟିକେ ମନ୍ଦି ମନ୍ଦିର ଟା ଦୂର ତ ତ ବେଶୀ କେହି ଯାଆନ୍ତିନି ଏପଟୁ ତ ମୁଁ ଏକୁଟିଆ ଯାଏନି
ଓଁ ହୋ।
କିନ୍ତୁ ଯାଏଁ ମନ୍ଦିର ଯାଏ ମତେ ବହୁତ ଭଲଲାଗେ ମାନେ ମନ୍ଦିର ଗଲେ ନା ମାନେ ବହୁତ ଶାନ୍ତି। ତ ସଁ ମାନେ ମନଟା କଉଁଟା ଶାନ୍ତି ଶାନ୍ତିଲାଗେ ମୁଁ ମନ୍ଦିର ଗଲେ ମୁଁ ମନ୍ଦିର ଗଲେ ଖାସ କରିକି ମହାଦେବଙ୍କ ମନ୍ଦିର ଗଲେ ମୁଁ ଗପୁରୀଇଟା ଗପୁ ଥାଏ ମାନେ ଠାକୁରଙ୍କ ସହିତ ହିଁ ଗପୁ ଥାଏ। ହଁ ମାନେ ମୁଁ ଶାନ୍ତ ଥିବି ମୁଁ ଚୁପ ଥିବି କିନ୍ତୁ ମନେ ମନେ ଭାବୁଥିବି କି ବାବା ଏମତି ହେଇଚୀ ସେମିତି ହେଇଛି ଏଟା ଇଏ ସେଟା ସେଇୟା ହେଁ ଏମିତି ଗପି ଚାଲିଥିବି ମୁଁ ବହୁତ ଭଲଲାଗେ ମୁଁ ମୋ ମହାଦେବଙ୍କୁ ବାବା କହେ ଯାହା ଡାକି ପାରିବ କି ଭୋଳାଶଙ୍କର କେଁ ଭୋଳନାଥ ଶିବସଂଭୁ ଧର ଡମ୍ବୁରୁ ଧର ଡ଼ମ୍ବ
କେତେ କେତେ ନାଁ ଅଛି ମ ତାଙ୍କର ଆଁ ତୁମେ ବୋଲବମ୍ ଯାଅ ଶ୍ରାବଣ ମାସରେ?
ନାଁ ବୋଲବମ ତ କିଛି ଯାଏନି କିନ୍ତୁ ଶ୍ରାବଣ ମାସ ସାରା ମୁଁ ଆମିଷ ଖାଁଏନି ହୁଁ।
ଆଚ୍ଛା ଶ୍ରାବଣ ମାସରେ ଆମିଷ ଖାନ୍ତି?
ନାଁ ଶ୍ରାବଣ ମାସଏ ଖାଏନି କି କାର୍ତ୍ତିକ ମାସରେ ବି ଖାଏନି ପୁରା ମାସକ ସାରା। ନାଁଇ ଯେ ନା ତ ଆମିଷ ଖାଇବି ନାହିଁ ପିଆଜ ରସୁଣ ଖାଇବି ବଡ ବଡ଼ଓଷା ଜାଣିଚ?
ବଡ଼ଓଷା ହଁ ବଡ଼ଓଷା ଗଜଭୋଗ ହୁଏନାଁ କଣ ବଡଓସାରେ
ହ ହଁ ହଁ ଗଜ ଭୋଗ ହୁଏ ହଁ ତ ମୁଁ ବଡ଼ଓଷା କରେ। ତା ବଡଓସାରେ ଯେଉଁ ମାନେ କରନ୍ତି ତ ସେ ମାସକ ଯାକ ନାହିଁ ମାନେ ଆମିଷ ଖାଇବେନି ଏମିତି ଏମତିବି ବହୁତ କିଛି ଜିନିଷ ଅଛି ଯୋଉଟା ବାରଣ ହେଇଥାଏ ଖାଇବେନି ସେକ ନା ଆଉ ତାଙ୍କ ଯୋଉ ପୋଷାକ ପତ୍ର ଯେତିକି ରହିଲା ସେଗୁଡା ସଫା ହବନି ମାନେ ସାବୁନ କି ସର୍ ଭାତ କିଛି ହେବେନି ନଖ କାଟିବେନି ତେଲ ଲଗେଇବେ ନି
ବିଭିନ୍ନକାର ନିୟମ ହୁଁ।
ତ ତାପରେ ତମେ କର?
ମୁଁ ବଡ଼ବଷା କାହିଁ କରିବି ମୁଁ ଜାଗର କରେ।
ହଁ ଜାଗର ତ ମୁଁ କରେ ଜାଗର ଉପାସ କରେ। ଜାଗରକୁ ମନ୍ଦିର ବି ଯାଏ ବସିକି ଦୀପ ଯାଳେ ଠାକୁରଙ୍କ ସାମ୍ନାରେ ମତେ ବହୁତ ଖୁସି ଲାଗେ ମାନେ ମୁଁ ଦେଖି ଦେଇକି ମୁ ଚୁପ ହେଇକି ଶାନ୍ତ ହେଇକି ବ ବସିଥିବି କିନ୍ତୁ ମୁଁ ଗପ୍ ତ ଥିବେ ମୋ ବାବାଙ୍କ ସହିତ ମୁଁ ଗପୁଥିବି। କିନ୍ତୁ ତମ ସବୁ ଲାଗେ କି ଛୁଆଟା ଚୁପକିନି ବସିଛି ତ ପାଖାପାଖି ଛୁଆଙ୍କ ସହିତ ସମସ୍ତେ ଗପନ୍ତି ନା ମୁଁ ସେମାନଙ୍କୁ ଛାଡି ମୋ ବାବାଙ୍କ ସହିତ ଗପେ।
ଓହୋ।
ତାପରେ ବେଢା ପରିକ୍ରମା ହୁଏ ଆମର କଣ ଜାଣିଛ ଯେ ଯେତେବେଳେ ମହାଦୀପ ଉଠିବାକୁ ଥିବ ଖଇ ପଇସା ଗୁଆ କୋ କୋଉଡି ଏଗୁଡା ସବୁ ଭିଞ୍ଚା ଯାଏ। ଯେ ସାତ ସାତ ଥର ପରିକ୍ରମା ହୁଏନି ବେଢା ପରିକ୍ରମା ତାପରେ ଦେ ଉଳ ଉପରକୁ ଉଠିବେ ତ ସେଇଠି ସେ ସବୁ ପ ହଁ ସେ ସବୁ ପକାନ୍ତି ତ ମୁଁ ଯାଏନି ମୂ କେବେ ମନ୍ଦିର ଯାଇନଥିଲି। ଏଇ ଦି ତିନି ବର୍ଷ ହେଲା ମନ୍ଦିର ଯାଉଛି। ଏଇ ତିନି ବର୍ଷ ହେଲା ମନ୍ଦିର ଯାଉ ଛି ତ ପ୍ରଥମ ବର୍ଷ ଯୋଉ ମୁଁ ଯାଇଥିଲି ଆଁ ସେମିତି ପୂଜା ଦୀପ ଶ ମାନେ ଦୀପ ଜାଳି ସାରିଲା ପରେ ଯେତେବେଳେ ବେଢା ପ ପରିକ୍ରମା ହେଲା ମୁଁ ଠାକୁରଙ୍କୁ ଏମିତି ଅନେଇ ଛି ସେ ଦୀପ ଟାକୁୁ ଅନେଇଛି ତ ହଠାତ୍ କିନି କଣ ହେଲାନା ସେ ଯଉ ପଇସା କୋଉଡି ପ ମାନେ ପକାନ୍ତି ହଠାତ୍ କିନି ଗୋଟେ ପଇସା ଆସିକି ମୁଁ ଜାଣିନି ମୋ ହାତ ସେମିତି ଆଞ୍ଜୁଳା କରିଦେଇଛି। ସେ ଆଞ୍ଜୁଳାରେ ଆସିକିନା ପଇଲା।ମୁଁ ହଠାତ୍ କିନି ଚମକି ଗଲି ମୁଁ କହିଲି କଣ ହେଲା ସେ ଦେଖିଲା ବେଳକୁ ସେ ପଇସା ଟା ତାପରେ ଆଉ ଗୋଟେ ପଇସା ଆସିକି ନା ମୋ ପାଖରେ ପଇଲା ତ ସେ ପଇସା କୋଉଡି ଗୁଆ ଏଗୁଡା ସବୁ ମୁଁ ଆଣିକି ରଖିଛି।
ଯା ହୋଉ ଆପ
ତ ବହୁତ କଷ୍ଟ ମାନେ ଲୋକ ଅନେଇଥାନ୍ତି କେତେବେଳେ ସେଟା ଆସିବ କି ଆମେ ପାଇକି ରଖ୍ ରଖିବୁ ସେଇଟା ବହୁତ ଶୁଭ ମାନନ୍ତି
ସେଉ ତୁମ ଠାକୁର କୃପା କଲେ କୃପା କରିବାରୁ ପଇସା ଦେଲେ କୃପାାକଲେ ଠାକୁର ତମକୁ।
ହଁ।
ଆଚ୍ଛା ତୁମେ କଣ ମାଗିଛ କଣ ଠାକୁରଙ୍କୁ?
ସେଇଟା କୁହାଯାଏନ ମାନେ କୁହନ୍ତି କି ଠାକୁରଙ୍କ ଯୋଉଟା ମାନେ ମାଗନ୍ତି ସେଟା କାହାକୁ କୁହନ୍ତିନି କହିଲେ ପୂରଣ ହୁଏନି
ଆଛା।
ହଁ ଗୋପ ନ ଯବ? ଗୋପନ।
ଓ। ଓଡିଆ ଅନର୍ସ ପିଲା ବୋଧେ ତମେ?
ନା ନା ରାଜନୀତି ବିଜ୍ଞାନ।
ଆଚ୍ଛା ସେଇଗୁଡା ହିଁ ଆଉ।
ସେ ବହୁତ ଭଲ ରାଜନୀତି ବିଷୟରେ ଜାଣିଛନ୍ତି ଆଁ।
ଠିକ ବର୍ଷା ହଉଛି।
ହଁ ବର୍ଷା ହଉଛି ଚାରଟା ସାଢେ ଚାରଟା ରୁ।
ହଁ ବହୁତ ନା ପ୍ରବଳ ନା କମ୍?
ମୁଁ ବାହାରକୁ ଯାଇନି କିନ୍ତୁ ହଉଛି ଜୋରସେ।
ଏବେ କଉଠି ଅଛ କି?
ଏବେ ଘରେ ବସଚେ ଙ୍କ ବର୍ଷାରେ ଯାଇକି ଛାତରେ ବୁଲନ୍ତି ନା କଣ।
ଖାଲି ବର୍ଷା ହଉଛି ତ ଛତା ନେଇକି କିଛି ଟୋକ ଯାଆନ୍ତି ବୁଲିବା ପାଇଁ।
ହଁ ସେ କିଛି ଲୋକଙ୍କ ଭିତରେ ମୁଁ ନାହିଁ।
ବାସ ମୁଁ ସେଇ କଥାଟା ହିଁ କହୁଛି ତମକୁ। କାଳେ ତମେ ଯଦି ପଳେଇଥିଅ। ଆଉ ଚାଷ ବାସ ହେଲାଣି ନାଇଁ ତୁମ ଆଡେ?
ଆଉ ଚାଷ ଏବେ କଣ ଚାଷ ଆମର ଚାଷ ସବୁ ବୁଣାବୁଣି ସବୁ ସଇଲାଣି ନା ସେ କଣ ଆଉ ଅଛି। ଏଁ।
କ ଆମ ଆଡେ ନା ହେଇନି।
ନା ଆମର ଧାନ ଆଉ ଆଖୁ ପଣା ସବୁ ସଇଲାଣି।
ଆଖୁ ବୁଣା ହୁଏ କେବେ?
ଆଉ ନାଇ ଲଗା ହୁଏ ଧା ଆଖୁ ଲଗା ହୁଏ।
ମୁଁ ଭାବିଲି ଧାନ ସହିତ ବୋଧେ ବୁଣ ନା କ।
ନା ନା ମୁଁ ସେୟା କହୁଥିଲ ନା ଧାନ ଟା ବୁଣା ହଏ ସେଇ ଯୋଉ କହିଥି।
ଆଚ୍ଛା ଠିକ ଅଛି ଚଳିବ କିଛି ନାହିଁ। ଆ ବିଲ ଅଛି ତମର?
ଆଉ ଆମର ପିଲା ନାହିଁ ନା ହ ଟି କି କଥା ଚାଷୀ ଘର ପିଲା ଆଉ ଆମ ବିଲ ନାହିଁ।
ଓ ହୋ ମୁଁ ଜାଣିଛି ମତେ କେବେ କହିଛୁ କି ତମେ।
ହୁଁ। ନା କିଛି ଜିନିଷ ନ ପଚ ପଚାରିବା କଥା ନା ମୁଁ କହିବି କାହିଁକି ଆମର ବିଲ ତାପରେ ଆମେ କହିବା କି ତମର ଏତେ ଧନ ସମ୍ପତ୍ତି ଅଛି।
ତମେ ବହୁତ୍ ଚାଲାକ୍ ଅଛ ତମେ ବିଲକୁଲ ଚାଲାକ୍ ଅଛ।
ଏଟା ମିଛ କଥା।
ସତ କଥା।
ଏଟା ମିଛ କଥା। ମୁ ଏଇ ଭାତ ଡାଲମା ଆଉ ସଜନା ଛୁଇଁ ଆଳୁ ଭଜା ହେଇଥିଲା ଯୋଉଟା କି ମୁଁ ଖାଇଲିନି। ଆଉ ଗୋଟେ ଟମାଟୋ। ବିଲାତି ଆମ୍ବୁଲ ପିଆଜ ଧନି କଞ୍ଚା ଗାଁ ଆଉ ଆଳୁ ପୋଟଳ ଭଜା ହେଇଥିଲା ଏତିକ ଖାଇଛି। ମାନେ ମତେ ଯୋଉ କହୁଁ। ତିନି ପୁଷ୍ଟିକର ଖାଇବା ଯୋଉଗୁଡା ସେଗୁଡା ମୁଁ ହିଁ ଖାଏନି।
ଖାଓନି। କଣ ପାଇଁ କାରଣ।
ଭଲ ଲାଗେନି ବାସ।
ମୋଟା ହେଇଯାଉଛ କି?
କିଏ ମୁଁ ଦେଖିଲି। ଦେଖିଲେ ଜାଣିବା ମୋଟା ନା ବତଳା ।
ସତରେ କିନ୍ତୁ ତାମାନୋନ ମୁଁ ତମକୁ ଦେଖିନି। ତୁମେ ବି ମତେ ଦେଖିଛ ନାଇଁ ମୁଁ ଜାଣିନି।
ଆ ମୁଁ ଦେଖିଛି ଲିଖିଛି । ପ କଣ୍ିପଣ୍। ି ରଖିଛି ସେଦିନ ବସ୍ଷ୍ଟାଣ୍ଡ ରେ ଦେଖିଥିଲି।
ବସ୍ଷ୍ଟାଣ୍ଡରେ ତଗକୁ ଦେଖିଛ ମନ ।
ମୁଁ ଦେଖିଛି ।
ସେ କିନ୍ତୁ ମୁଁ କିନ୍ତୁ ତମ ଦେଖିନି ମୁଁ କମିତି ଗଲେ ମୁଁ ପତଳା ନା ଗୋଟେ ।
ପସ ପଶେ ମିଡିୟମ ହାଇଟ ପାଞ୍ଚ ଫୁଟ।
ଆଇଟ ହବି ତୁଛ।
ଦେଖା ହଉ ସେଟା ଦେଖିଲେ ଜଣ କହିହବ ନା ଜଣ।
ଶୁଣ ସେଇ ଯୋଉ ହାଇଟ କଥା କହିଲ ହାଇଟ କଥା ନ ମୁଁ ଟଟେ କଥା କହୁଛି।
ପାଞ୍ଚ ଫୁଟ ନହେଲେ ପାଞ୍ଚ ଫୁଟ ଦି ଇଞ୍ଚ ତିନି ଇଞ୍ଚ ଯାଇଥିବନି ସାଢେ ପାଞ୍ଚ ଫୁଟ ନୁହଁ। ପତଳା ହେଇକି ।
ତାାନ ସୁଟ ଦେଇିନ୍ତି ।
ହଁ ମୁଁ ତ ସେୟା କାଲି ସାଢେ ପାଞ୍ଚ ଫୁଟ ହେଇନଥାିବ ପାଞ୍ଚ ଫୁଟ ଦ।
ମୁଁ ଯେତେଳେ ମୁତେଳେ କଲେଜରେ ପଢ଼ୁଥିଲି ତ ପୁରା ଠରିୀଟେ ଥିଲି।
ହଁ କୁହନ୍ତି
ମାନେ ସବୁଥିରେ ମୋତେ ଆଗୁଆ କରିଦେବେ। ସାର୍ ଆସିବେ ସାର୍ଙ୍କ ନିମନ୍ତ୍ରଣ ଯୋଉ ହୁଏ ଶିକ୍ଷକ ଦିବସ । ତ ହଁ ବସ୍ । ଗୁରୁ ଦିବସ ନା କଲେଜ ଟାଇମ୍ରେ ବି ହୁଏ ସେ ଗୁରୁ ଦିବସରେ ହିଁ ଭାସ। ତଣ ହିଁ ମୁଁ ଦେବି ଯେ ସାର୍ ମୁଁ ଏତେ ଛୋଟ ଥିଲି ଯେ ସାର୍ଙ୍କ ନଜରରେ। ମୁଁ ହିଁ କେବଳ ଦେଖାଉଥିଲି। ଚା ପିଲଲେ ଛୋଟ ପିଲାଟେଚୁ ହାଇଟ ହଉଛି ଛୋଟ ନା ତ। ସାର୍ଙ୍କ ନଜର ସବୁ ସାର୍ଙ୍କ ନଜର ଥିଲା ମୋ ଉପ ମୋ ପାଇଁ। ମୋ କଥିାରେ ସମସ୍ତେ ସବୁ ସାର୍ଙ୍କ ନଜର ଥିଲା ପ୍ଲସ୍ ଟୁ ବି ଆମର କମ୍ ପିଲା କଲେଜରେ । ତ ସେଇ ଇଏରେ। ତ ସେଇ ଇରେ ସାର୍ ମତେ ପୁରା ଚିହ୍ନି ଗଲେୋର ପ୍ଲସ ଟୁ ଯୋଉ କଲେ ପ୍ଲସ୍ ଥ୍ରୀ ସେ ସେ କଲେଜ । ବୁଝିଲ ତ ପ୍ଲସ ଟୁରେ ଏମିତି ଚିହ୍ନା ପର୍ଷ ହେଲା ଯେ। ହଁ ସାରଙ୍କ ସହିତ କଲେଜ ଚୁଡ଼ି ବି ମତେ ପୁରା ଚିହ୍ନିଗଲେ ।
ଆଚଛା ଆଚଛା ୁ ହଚ୍ଚଦଲାଗିଆ । ଏଠ ଛୋଟ ବଲିକ।
ହଁ। କହିବାକୁ ଗଲେ ଦେଖ ମୋର ଯେତିକ ସାଙ୍ଗ ସବୁ ମୋଠୁ ହାଇ ଲେବୁଲ୍ ମାନେ ଉପରେ ଉପରେ ସବୁ ଅଛନ୍ତି। ଟିକେ କଣ ହେଲେ ଟିକେ କଣ ହେଲେ ମତେ ଟେକି ନେଇନ୍ତି ମତେ ଟେକି ନେଇଯାଆନ୍ତି। କୋଡି ମାଡୋଳ ଫାଡଳ ହବ ମୁଁ ଡାକି ଦେଥିଲି ପିଲାଙ୍କୁ ପଳେଇ ଆସିବି ମୁଁ ପଛୁ ପଛୁ।
ଓ ଆଚଛା।
ସେଟା ଗୋଟେ ପଗଲା ଆଉ ଦ ଦୁଇ ନମ୍ବର ପଏଣ୍ଟ ହଉଛି ମୁଁ ଏମିତି ପାଞ୍ଚ ଫୁଟ ପର୍ଯ୍ୟନ୍ତ ଆସ। କାରଣ ପାଇଁ ଜାଣିଛ ମୁଁ ଗୋଟେ ସାଇକେଲ କିଣିଲି ବାଇଶ ଇ ସାଇକେ ଜଣିଛ।
ହଁ ହଁ ହଁ।
ବାସ୍ ସେ ସାଇକେଲ ଟା ଚଲେଇ ଚଲେଇ ଚଲେଇ ଚଲେଇ ମୁଁ ଢେଙ୍ଗା ହେଲି। ଆେ ଆଜି ପର୍ଯ୍ୟନ୍ତ ଥାଆନ୍ତେ ଟୁରରିୀ ଦେଇକି
ହ। ନା ମୁଁ ଯେତ ସବୁ କହିଲି ତମ ବିଷରେ ସବୁ ଠିକ କହିଲେ କି ନାଇଁ।
ତୁମେ ଠିକ କହିଛ ତ ହ। ି ପରସେଣ୍ଟ ଠିକ୍ କହିଛ ତିରିଶ ପରସେଣ୍ଟ ଭୁଲ କହିଛ।
ତିରିଶ ପରସେଣ୍ କଣଟା ଭୁଲ କହନ୍ତି ମାନେ ଆରେ ତ। କେମିତି କହିବୁି ମତେସ ଯେତିକି ଲାଗିଲି କହିଲେ କି ତମେ ସାଢେ ପାଞ୍ଚ ଫୁଟ ନୁହଁ ପାଞ୍ଚ ଫୁଟ ଭିତ ତ ସେଇଠା ତ ଆମେ ଅନୁମାନ କରିବ ତମେ କେତେ ତ ମାନେ ପତଳା ମାନେ ପୁରୁର ଯୋଉ କୁହନ୍ତିଥିଲେ ଡାଙ୍ଗ ଭିକି ଆସମି
ହୁଁ
ଟିକେ ମାଇ ଚାଳିଶ ମାନେ ପଚାଶ ଭିତର ଟ ଟା ମାନେ ତମ ଓଜନ ଟା ପଚାଶ ଭିତରେ ଆ ଗୋରା ବି ଏତେ ନୁହଁ କି ଖଳ ବି ଏତେ ନୁହଁ ଯୋଉ ଶାମଳ ବନ କୁହନ୍ତି ସେଇ କଲର ଟା
ନା ଆଉ କର ଦେିଖଛ ଆଉ କର ଦେିଖଛ ତମେ ତମେ ମୁଁ ତୁମେ ମୋ ଫଟୋ ମାନେ ଡିପିରେ ଯୋଉ ଫଟୋଟା ଅଛି ତମେ ସେଇଟା ହ ଦେଖିକି ହିଁ ଲକ୍ଷ୍ୟ କରିକି କହୁଛ
ନା ନା ଆରେ ମୁଁ ଦେଖିି ଦେଖିଥିଲି ବସାଣ୍ଡ ମୁଁ କହୁନ